ମୋ ସବୁ ସୁଭା ଯାଉଛି ପୁରା କ୍ଲିୟର?
ଉଁ।
ହ୍ୟାଲୋ।
ହ୍ୟାଲୋ।
ଶୁଭୁଛି।
ତମ ମାନେ ତମ ମାନେ ମାନେ ତମ କ୍ଲିୟର ସୁବା ଯାଉନି ମାନେ ପୁରା ସ୍ଲୋ ସୁବା ଯାଉଛି।
ମୁଁ ବ୍ଲୁଟୁଥ ଲଗେଇଛି ତୁ ଯା ଆଜସ୍ଟ କରେ?
ଆରେ ଭାଇ ଯଦି କଟିଯିବ।
ଶୁଭୁନି ବିଲକୁଲ ଶୁଭୁନି?
ଏବେ ଶୁଖିଲା ପୁରା ଏ ଏପଟେ ଜୋରେ ଶୁଭିଲା।
ଜୋରେ ଚିଲେଇକି କହୁଛି ସେଥିପାଇଁ। ରୋଷେଇ କରୁଛି।
ଆଚ୍ଛା ରୋଷେଇ କରୁଛ କଣ ଆଇଟମ କରୁଛ?
ଚିକେନ କଣ କଷା ତରକାରୀ ବିରିୟାନୀ ପକୋଡା?
ତରକାରୀ ଦିନରେ କିଏ ପକୋଡ଼ା ଖାଏ।
ଆଚ୍ଛା। ଆଉ ତମର ଯୋଉ କରିଛ ତରକାରୀ ମାନେ କେମିତି କଣ କରିଛ କୋଉ ଷ୍ଟାଇଲ କଣ? କୋଉ ପ୍ରୋସେସ ରେ ମାନେ କୋଉ ସୁବିଧା ରେ ଆ
ସବୁ ତରକାରୀ କହିଦେଲି ମିଶିକି ହେମନ୍ତି କରିଦେଲି।
ଏ ଅଲଗା ସାଉଣ୍ଡ ଶୁଭୁଛି ସେ ଅମାଣ୍ଟିକା ଅଲଗା ଅଲଗା।
ସତ ଭାରି ଅଲଗା ଅଲଗା ସାଉଣ୍ଡ ଶୁଭୁଛି ହେଲେ।
ଏବେ ସୁବା ଗଲା ପୁରା କ୍ଲିୟର।
ହଁ।
ହାଲୋ।
ଆଉ କଣ କୁହ ଆପଣ କଣ ରୋଷେଇ କରିଛନ୍ତି?
ଏବେ ଆଉ ଥରେ ଶୁଭା ଗଲା ସେଇଭଳିଆ।
ଏ ଭାଇ କଣ କହିବି ଆପଣ ଗପି ଚାଲନ୍ତୁ।
ହଁ ମୁଁ ଗପି ଚାଲିଛି ମୁଁ କହୁଥିଲି କି ମୁଁ କହୁଥିଲି କି ଆମର ହ୍ୟାଲୋ।
କଣ କହୁ ନାହାନ୍ତି ଆପଣ ମଝିରେ ହେଲୋ କାଇଁ କହୁଛନ୍ତି?
ସରି। ମୁଁ କହୁଥିଲି କି ଆମର ଆମର କାଲି ପ୍ରୋଜେକ୍ଟ କଥା ଅଛି ଆମେ ଯେତେବେଳେ ପ୍ରୋଜେକ୍ଟ କରିବା ନାଇ ଆମର ଯୋଉ କାଲି ଅଛି ପାଠଟି ଆମେ ସେଇଟା ଭାବୁଥିଲୁ କି ମତେ ସକାଳେ ରାଜଶ୍ରୀ ଶହ କଥା ହଉଥିଲେ ରାଜଶ୍ରୀ ସହିତ ତ ଆଦିତ୍ୟ କହିଲେ କି ସେ ସେଇ ଆଁ କଣ କହିଲ? ସେ ସେଇଟା ମାନେ ଲେଖିକି ଆଣିବ ଲେଖିକି ଆଣିଲା ପରେ ଆମକୁ ଦବ ଯେମିତି ଆମେ ଟିକେ ବୁଝିବା ନିଜ ଭଷାରେ ତାପରେ ସେଇନା ଆମେ ତାକୁ ମାନେ ବୁଝି ଆମେ କହିବା ସାର ଙ୍କୁ ତାହାକୁ କହିବା ପାଏଲ୍ ଦେନ ତାପରେ
ଚା
ହଁ ଆମେ ଖାଲି ଶୁଣିବା ମୁ ଭାବି ଥିଲି କି ମୋର ବି ଲେଖା କାମ ମୁଁ ବି କିଛି ଲେଖା କାମ କରିଦେବି ବଟ କିନ୍ତୁ ସିଏ ତ କହିଲେ ସେ ଲେଖିବେ ତ ଆଉ ମୁଁ କିଛି କ କହିଲିନି ଆଉ ହ୍ୟାଲୋ।
ଆଜ୍ଞା।
ତ ମୁଁ କହୁଥିଲି କି ଆଉ ମୁଁ କହୁଥିଲି କଣ ମୁଁ କିି ତମର ଲେଖା ମାନେ ତମର ସବୁ ନୋଟ୍ ଖାତା କଲ ମାନେ ଲେଖା ପାଇଁ।
ହୁଁ କରିଦେଲୁ।
ତମର ଯୋଉ କମଳୀ ମିସ୍ ମ୍ୟାଚ କରୁନୁ ଆମର ଯୋଉ ଆ ଆ ମାନେ ଆମ ଯୋଉ ଏଚୁଡି ଥାନଙ୍କ ପାଇଁ ତମେ କିଛି ଲେଖା ଲେଖି କରିନ? ଆମର ହେଡ
କିଛି ଲେଖିନି
ହଉ ତମେ କେବେ କ ଷ୍ଟାର୍ଟ କରିବ ଲେଖା ତମେ ଲେଖା ଲେଖିବ କେବେ କ ଷ୍ଟାର୍ଟ କରିବ ଭାବିଛ?
ମୋର ଗୋଟେ ପୁରୁଷ ମିତ୍ର ଅଛନ୍ତି ସେ ମତେ
ହଁ।
ହଁ ଗୋଟେ ପୁରୁଷ ମିତ୍ର ଆସିଛି ମତେ ସମୟ ଦେଲା ବେଲେ ମୁଁ କରିବି କାମ
ସୁଗା ହଉନି ଅପଣଙ୍କ କଥାଟା।
ମୁଁ କହିଲି ମୋର ଗୋଟେ ଏବେ ଶୁଭିଲା।
ହଁ ଶୁଭିଲା।
ମୁଁ କହିଲି ମୋର ଗୋଟେ ପୁରୁଷ ମିତ୍ର ଅଛନ୍ତି ସିଏ ମୋତେ ସମୟ ଦେଲେ ମୁଁ କରିବି।
ହଉ ସେ ସମସ୍ୟା ସ ସିଏ ସମୟରେ ଆପଣ କରିବେ ହଉ ଆଉ। ହଉ ତାହେଲେ ଆପଣ ଚା ଆପଣ ଚାଁହା ଚାହିଁଲେ ବି ଦି ଜଣ ମିଶିକି କାମ ସାରିପରିବା।
ଆପଣ ମତେ ଆଜି କଣ ବୋଲି କଣ ଗୋଟେ କହୁଥିଲେ କି, କିଏ ଗୋଟେ ଆପଣଙ୍କୁ ବାରବାର କରୁଛି ସେ ଆପଣଙ୍କର ହେଇନଥିଲା ଆଉ ହେଇଥିଲ କିଏ କହୁଥିଲା?
ଆରେ ସେ ଯୋଉ ଯାହା ଯାହାର ତମେ ନମ୍ବର ଦେଇଥିଲ କଥା ହବାକୁ। ସେ ଯଉ ଡି ପି ବାଲା ଯୋଉ ମାନେ ଇଏ କରିକି ଯୋଉ ପଛରେ ଠିଆହେଇଥିଲା କାଲି ତାକୁ ମୁଁ କହିଲି କି ଆକଚୁଲି ମ ମତେ ଏଇ କାମଟି ଗୋଟେ ଲୋକଟି କହିଲା ସାଙ୍ଗଟି ମୁଁ ତାକୁ କହେ କହେ କହିଲି କି ଆମର ଗୋଟେ ମାନେ ସେ ମତେ ସେମିତ କରୁଛନ୍ତି କି? ଆମର ଗୋଟେ ସବୁ ସ୍କୁ କୁ ରୁ ମାନେ ଗ୍ରୁପ ଅଛି ଆମର ଗୋଟେ ଆମର ଅଛି ମାନେ ସାଙ୍ଗ ମାନଙ୍କ ଭିତରେ ଅତି ଗୋଷ୍ଠୀ ହ୍ୟାଲୋ ଗୋଷ୍ଠୀ ମାନେ ଗ୍ରୁପ ହେଲା ଅଛି। ତ ସେଥିରୁ ଚା ମାନେ ଚାରି ଜଣ ମାନେ ମହିଳା ମିତ୍ର ଅଛନ୍ତି ସେ ହେଉଛନ୍ତି ଜଣେ ସମସ୍ତଙ୍କୁ କହିଥିଲା। ତ ମୁଁ ଜଣେ ଘନିଷ୍ଠ ବନ୍ଧୁ ହେବେ ତ ତା ମୁଁ କହିଥିଲି କି ସିଏ ମତେ କହିଥିଲେ ଏଇ କଥା ବିଷୟରେ। କିନ୍ତୁ ତାଙ୍କୁ ତାଙ୍କର ଯୋଉ ତାଙ୍କୁ ତାଙ୍କର ମହିଳା ମିତ୍ର ଜଣଙ୍କ ଯିଏ ତାଙ୍କୁ କହିଥିଲେ। ସେ କହିଥିଲେ କି ଏଇ କଥାଟା ଯେମିତି କହୁ ତମେ ତମେ କହୁ ମାନେ ପୁଅ ପିଲାଙ୍କୁ କହିବା ନାହିଁ ତ ସେଥିରେ ସେ ମତେ କହିନଥିଲେ। ତ ସିଏ ମତ ତାଙ୍କୁ ଯୋଉ କହିଲେ ଘନିଷ୍ଠ ବନ୍ଧୁ ସିଏ ଭାବିଲେ କି ସେ ମର ଘନିଷ୍ଠ ବନ୍ଧୁ ନୁହଁ ସିଏ ମର କିଛି ମାନେ ନିଜର।
ଆଇଲୁ।
ତ ମୁଁ ତାଙ୍କୁ ମନା କଲେ କି ନାଇଁ ସେ ମୋ ନିଜର। ବଟ ମୁଁ ମୁଁ କହିବାକୁ ଗଲେ ସେ ସତ ଭାବିଲା ପ୍ରାୟ କି ତୁ ମୁଁ ତାଙ୍କୁ ସେଇଟା ମାନେ ସତ କହିଲେ ମାନେ ତାଙ୍କର ତାଙ୍କ ଭାଷାରେ ନୁହଁ କରାଇଲେ କିନ୍ତୁ ସେଇଟା ଯୋଉ ତାକୁ କହିହବ ନା ତାଙ୍କୁ ମନା କିଲେ କି ନାଇଁ ସେମିତି କିଛି ନୁହେଁ ତ ସିଏ ମତେ କହିଲେ କି ନାଇଁ ମତେ ମାନେ ମତେ ବିଶ୍ଵାସ ହଉନାହିଁ। ତମକୁ ମାନେ ମତେ ଲାଗୁଚି କି ତମର ସିଏ ସେୟା ବେଲି। ତ ମୁଁ କହିଲି ନାହିଁ ଆପଣ ମତେ ବିଶ୍ୱାସ କରନ୍ତୁ ସେ ମତେ ଟୋଟାଲି ବିଶ୍ୱାସ କଲେ ନାହିଁ। କିଛି ସମୟ ବ୍ୟବଧାନ ପରେ ସେ ମତେ ବିଶ୍ବାସ କଲେ ଦେନ୍ କହିଲେ କି ଯେ ସେ ମତେ ବହୁତ ଥର ପଚାରିଲେ ମେସେଜ ମାନେ ଲେଖିକି କି ନାଇଁ ମତେ ବିଶ୍ଵାସ ହଉନି ଆଉ ଏ
ଆପଣଙ୍କ ଡି ପି ତାଙ୍କୁ ସୋ କରି ସୋ କରୁ ଅଛି କି?
ମୋର ବୋଧେ ଡି ପି ଟା ଏବେ ଦେନ ସୋ କରିବ ମେ ବି। ମୁଁ ଜାଣିନି।
ହ କ
ମୁଁ ମାରିଦେଇଛି ବା ଏଭେଲେବେଲ ତାକୁ କୁ
ହଉ ସେଥିପାଇଁ ସେ ଆପଣଙ୍କୁ ଦେଖିକି କହୁଛନ୍ତି କି ଆପଣ ନିଶ୍ଚୟ କି
ହଁ ତାପରେ ମତେ ଆଜି ସକାଳୁ କେତେବେଳେ ଭିଡିଓ କଲ କରିଦେଇଛନ୍ତି ମୁଁ କହୁ ତାଙ୍କ ସହ କଥା ତାଙ୍କ ସହ କଥା ହୁଏ ତାକ୍ସ ସ ମାନେ ସରି ତାଙ୍କ ସହ ତାଙ୍କ ସହ କଥା ହେଲି ହେଲା। ତା ପରେ ସେ ଭିଡିଓ କଲ ମୁଁ ହେଇ କାଟିଦେଲି ମୁଁ ତାହେଲେ ମୁଁ ତା ମୁଁ ତାହେଲେ ମେସେଜ କରିଛି ଭିଡିଓ କଲ କଣ କରୁଚ। ଭାଇ ଗୋଟେ କୁଶ୍ଚିନ ମାର୍କ ସେ ସିନ କରି ବିକିଦେବ ମତେ ସେ କିଛି କହିବି ନାହାନ୍ତି।
ହୁଁ ହୁଁ।
ମାନେ ମୁଁ ଜାଣିପାରିନି ସେ କଣ ଚାହୁଁଛନ୍ତି?
ହଁ
ମୁଁ ତ ମୋ ଆଡୁ କିଛି ସେଇ ସବୁ ଚାହୁଁନାଇଁ ତ। ମୁଁ ମୋର ନିଜ କାମରେ ବ୍ୟସ୍ତ ଅଛି। ଆଉ ସେଇ ଜଣେ ଆଣ୍ଟି ହେବେ ସେ ମତେ କହିଥିଲେ କି ଆପଣ କେତେବେଳେ ଫ୍ରି ହେବେ କହିବେ। ମୁଁ ଆପଣଙ୍କୁ କହିବି ତାଙ୍କୁ ମୁଁ କହିଦେଲି କି ମୁଁ କିଛି ସମୟ ବିବାଦାନରେ ଆପଣଙ୍କୁ କହୁଅଛି। ତ ମତେ ଲାଗୁଛି କି ମୁଁ ଆପ ସେ ଆଣ୍ଟିଙ୍କ ଶହିତ ମୁଁ ଏହା ଗପିଲି କି ସେ ତାଙ୍କର ତାଙ୍କର ଆକୁଚୁଆଲି ଘରେ ଯଉଠି ସେ ଟିକେ ଅଲଗା ଜାଗା ତ ସିଏ ମତେ ଆକଚାଲି ଆମ ଜଣେ ଭାଇ ହେବେ ତାଙ୍କର ସେ ଜମେଲି। ତାଙ୍କରି ଘର ପାଖ ହଁ ସରି। ତା ଆମ ଜଣେ ଭ୍ଲୋଗର ଭାଇ ହେବେ ତାଙ୍କର ଗାଁ ପଟରୁ ସିଏ ସେ ତାଙ୍କ ଭାଷାରେ ମୋ ତ ସେ ତାଙ୍କର ସେଇ ସବୁ ଭାଷାରା ଶିଖଉଥିଲେ ତ ସେରା ପଢ଼ିସାରିକି ତମେ ଖାଇଚ କଣ ତାଙ୍କୁ ମୁଁ କହିଲିକି ମାଣ୍ଡିଆ ଯାଉ ତ ତାଙ୍କ ମାଣ୍ଡିଆକୁ ତାଙ୍କ କୋଶ ସେ ମାଣ୍ଡିଆ ଧେଇ ଧେଇ ନା କଣଟେ କହୁଛନ୍ତି। ମୁଁ ଜାଣିପାରିନି ତାଙ୍କର ଚକୁଳି କି କହୁଛନ୍ତି ତାଙ୍କର ପିଠା ଆମର ଚ ଖୁଲି ପିଠା ତାଙ୍କର ଖାଲି ପିଠା ତ ତାଙ୍କର ଏମିତି କି ସେଟା ନୂଆ ନୂଆ ସବୁ ଶବ୍ଦ ମୁଁ ଶୁଣିବାକୁ ପାଇଲି ଜଉ ଯଉଠୀ ମତେ ବହୁତ ଖୁସି ଲାଗିଲା।
ହୁଁ।
ତାମାନେ ତାଙ୍କ ତାଙ୍କର ନିଜସ୍ୱ ସେ କହିଲେ କି ତାଙ୍କର ଶ ଶାଶୁ ଶ୍ୱଶୁରଙ୍କର ଦେହାନ୍ତ ହେଇଯାଇଛି। ଏବଂ ତାଙ୍କର ବାପା ମା ତାଙ୍କର ଘରେ ଘରେ ଅଛନ୍ତି। ତାଙ୍କ ସ୍ଵାମୀ ତାଙ୍କର ଗୋଟେ ଝିଅଟେ ଯୋଉ ପାଇଁ ମୁଁ ତାଙ୍କୁ କଲ୍ କରିଥିଲି ସିଏ ସେତେବେଳେ ରୋଷେଇ କରୁଥିଲେ ରୁଟିକୁ ଭଜା। ଆଜ୍ଞା ପରଟା ଭଜା ତ ସିଏ କଥା ହେଲା ପରେ ସିଏ ମତେ ଆଉ ଜଣଙ୍କ ନମ୍ବର ଦେଇଥିଲେ କହିଲେ କି ତମେ ଆଙ୍କ ଶହ ଚାହିଁଲେ କଥା ହେଇପାରିବ ଏଗାରଟା ସମୟ ମଧ୍ୟରେ। କିନ୍ତୁ ମୁଁ ମୋର ଆଉ ଜଣେ ମହିଳା ମିତ୍ର ଶହ ସାଙ୍ଗ ସିଏ ମୋ ସହିତ କଥା ହବା ପାଇଁ ଇଛୁକ ଥିଲେତ ମୁଁ ଆଉ କାହା ସହ କଥା ହୋଇନାହିଁ।
ଆଛା ହ ହ।
ଆପଣ କେତେବେଳେ ଫ୍ରି ହେବେ ତ ମୁଁ ତାଙ୍କୁ ଯେତେବେଳେ ମୋର ସମୟ ବାହାର କରିବି ତାଙ୍କୁ ମୁଁ କହିବି। କି ମୁଁ କେତେବେଳେ ସମୟ ବାହାର କରି ତାଙ୍କୁ ମୁଁ କଲ୍ କରିବି ମତେ ଲାଗୁଛି କି ଏବେ ହୋଇ ନ ହୋଇ ପାରେ ଏବେ ମୁଁ ମହିଳା ମିତ୍ରଙ୍କ ସହ କଥା ହେବି ମୁଁ ଭାବୁଛି କି ମୁଁ ତାଙ୍କୁ ଅପରାହ୍ନ ସମୟରେ କହିବି।
ସେଥିରେ ଆପଣଙ୍କ ଇଚ୍ଛା ହଉ ଆଜ୍ଞା ଆଜ୍ଞା।
ଆଜ୍ଞା ତ ମୁଁ ତାଙ୍କୁ ଭାବୁଛି ମୁଁ ତାଙ୍କୁ ଅପରାହ୍ନ ସମୟ ତାଙ୍କୁ ସବୁ କଥା କହିବିବେଲି ତ ସେଇଆ ହିଁ ମୁଁ ଭାବୁଥିଲି। ଆଉ ମୋର କିଛିଟା କାମ ଆଉ ବାକି ଅଛି ମୁଁ ସବୁ କାମ ସାରି ଦେଲା ପରେ ମୋର ଗୋଟେ ଜଞ୍ଜାଳ ଯିବ।
ଜଲଦି ଜଲଦି ଆପଣଙ୍କର ଯେତେ କାମ ଅଛି ଏମିତି ହ ଜଲ୍ଦି ଜଲଦି ସାରି ଦିଅନ୍ତୁ ଯେତିକି କାମ ଅଛି ମୋତେ ଥଣ୍ଡା ହେଇଗଲାଣି।
ଥଣ୍ଡା ହେଇଲାଣି ମାନେ?
ଥଣ୍ଡା ହେଇଗଲାଣି ମାନେ ଯୋଉ ଥଣ୍ଡା ପିଇବାକୁ ଉଛନ ହଉଛନ୍ତି ମନୁଷ। ଗୋଷ୍ଠୀ ଅଛନ୍ତି କଲେଜରେ। ପିଉଛନ୍ତି ମତେ ପିଆଉଛନ୍ତି ମ ଦେହଟା ଟିକେ ଖରାପ ହେଇଯାଉଛି।
ଆଜ୍ଞା ଆୟା। ଆଜ୍ଞ ଆପଣ ଯାହା କହିବେ ସେଇୟା କରିବା ତ ମୁଁ ସେଇ କାମ ସେ ମାନେ ସା ଡ଼ ଉପଲକ୍ଷ୍ୟେ ଅଛି। ତ ମୁଁ ଭାବୁଛି ଆଉ ଅଳ୍ପ କିଛି ଦିନ ବବଚରେ ମୁଁ କାମ ସାରିଦେବି। ଏ ତ କାଲି ପନ ଭିତରେ ମୁଁ କାମ ସାଇ ଦେଇ ପାରେ।
କହିଲିି ପା ଥଣ୍ଡା ହେଇଯାଇଛି।
ଆପଣଙ୍କୁ ଥଣ୍ଡା କିପରି ହୋଇଛି?
କାଲି ଅ ଥଣ୍ଡା ହେଇଯାଇଚି।
ଆଚ୍ଛା ଓହୋ ଆପଣଙ୍କୁ ଗୋଟେ କହିବା ଭୁଲି ଯାଇଥିଲି ଆପଣ ଆପଣ ସକାଳେ ଔଷଧ ଖାଇଥିଲେ?
ହଁ ନାଇଁ।
ମୁଁ ଜାଣିଥିଲି ଆପଣ ସ ଏବେ ଔଷଧ ଖାଇସନ୍ତି?
ହୁଁ ଉ। ହାଇଁ
ଆପଣଙ୍କ ଏବେ ଯୋଉ ଔଷଧ ଆପଣଙ୍କ ଏବେ ଔଷଧ ଖାଇ ଖାଇ ଦିଅନ୍ତୁ ଏଇନା।
ପୂର୍ବରୁ ମୁଁ ଖାଇଦେବି।
ଆଚ୍ଛା ଠିକ ଅଛି ଆପଣ କେତେ ଆପଣ କେତେ ଦିନ ହେଲା ଔଷଧ ଖାଉନାହାନ୍ତି ମତେ କହିପାରିବେ?
କାଲି ଖାଇଥିଲି ଆଜି ଖାଇନି।
ଆପଣ କାଲି ସତରେ ଖାଇଥିଲେ?
ଆଜ୍ଞା ସତରେ ଖାଇଥିଲି ଆଜି ଭୁଲି ଯାଇଛି ଯେହେତୁ ଆଜି ମୁଁ ଉଠିଛି ଡ଼େରିରେ। ସେଥିପାଇଁ ମୁଁ ଟିକେ ମୁ ଯୋଉ ମନର ଆଜ୍ଞା ଆଜ୍ଞା ଖାଇଛି।
ଚାଲେ ଆପଣ ଭଲ ଚାଲେ ଆପଣ ଭଲରେ ମାନେ ଆପଣ ଭଲ ମାନେ ମାନେ ଆପଣ ସବୁ ଭଲ ସବୁ କାମ କରିଛନ୍ତି? ଆପଣ ଆଜି ସକାଳେ ଭରି ସ ଏବେ ଆପଣ ଖାଇଦେବେ ଗାଧାକୁ ଯିବା ପୂର୍ବରୁ।
ଆଜ୍ଞା ଠିକ ଅଛି।
ଆଜ୍ଞା ତ ମୋର କିଛିଟା କାମ ଅଛି ତ ମୁଁ ଆପଣଙ୍କ ସହି ତ କିଛି ସମୟ ପରେ ଏବେ ଯୋଗୋଗ କରୁଛି। ରଖୁଅଛି ଆଜ୍ଞା ଧନ୍ୟବାଦ।